ଆଜ୍ଞା
ନମସ୍କାର ବନ୍ଧୁ।
ନମସ୍କାର ଆ ଏଇ ବସିଛି ଯେହେତୁ ଗରମ ଜୋର ହଉଛି ସେଥିପାଇଁ ଟିକେ ବସିଛି ବାହାରେ। ପବନ ଖାଉଛି ଆଉ
ଆଚ୍ଛା ବନ୍ଧୁ।
ଆଜ୍ଞା
ଖାଇ ସାରିଲେଣି?
ନାଇଁ ଖାଇ ନାହିଁ ଏପର୍ଯ୍ୟନ୍ତ ଯେହେତୁ ରୋଷେଇଠି ଚାଲୁଅଛି ସେଥିପାଇଁ ଖାଇ ନାହିଁ।
ଏତେ ବିଳମ୍ବ ଯାକେ କଣ ରୋଷେଇ ହଉଛି ବନ୍ଧୁ? ଆସିକି ସମୟ ଦୁଇ ଘଟିକା ବାଜିଲାଣି?
ଆଜ୍ଞା ବିଳମ୍ବ ହେଇଯାଇଛି ଆ ଟିକେ ଆଜି ରବିବାର ଅଛି। ଟିକେ ଆମିଷ ହଉଛି ସେଥିପାଇଁ ଟିକେ ବିଳମ୍ବ ହେଇଯାଇଛି ଆଉ।
ଆଚ୍ଛା ବନ୍ଧୁ ଆଜି ରୋଷେଇରେ ଆଜି ଆପଣଙ୍କର କଣ ହେଇଚି ଖାଇବା?
ଆଜ୍ଞା ଆଜ୍ଞା ରୁହନ୍ତୁ ଟିକେ ଲାଇନରେ ରୁହନ୍ତୁ। କାଲି ରାତିରେ ଯେହେତୁ ହେଇଥିଲା ଚିକେନ ସେଥିପାଇଁ ଏବେ ଆ ଆ ମାଛଟି କରାଯାଉଛି ଅଛି।
ଆଚ୍ଛା
ଆଜ୍ଞା ମୁଁ କହୁଥିଲି ବନ୍ଧୁ ହଁ କୁହନ୍ତୁ।
ସେଇପରି ବନ୍ଧୁ ଆପଣ ଆଜି ଆମିଷ ଖାଉଛନ୍ତି। ଯେମିତି କୁକୁଡାର ମାଂସ ନା ହଁ ମାଛ କେମିତି?
ଏବେ ଏବେ ତ ମାଂସ ଏ ଯୋଉ ମାଛ ଖାଉ ଅଛୁ।
ଆଚ୍ଛା।
ଆଜ୍ଞା।
ମାଛ ସହିତ ଆଉ କଣ?
ମାଛ ସହିତ ଭାତ ଆଉ ଭଜା ଏବଂ ଅନ୍ୟ କିଛି ହେଇଥିବ ଯଦି
ଆଛା ବନ୍ଧୁ ମୋର କହିବାର ଅର୍ଥ ହେଉଛି ଯେ ଆଜି ଆଜି ଆମ ଗ୍ରାମରେ ଏକ ଏକ ପିଲାମାନଙ୍କୁ ଉ କିଣା ଯାଇ ଏକ ଖେଳ ପ୍ରଦର୍ଶନ ହେବାକୁ ଯାଉଛି।
ଆଜ୍ଞା।
ଆପଣ ମଧ୍ୟ ଏକ ଦଳ ଆଡେ ବିକ୍ରୟ ହେଇଛନ୍ତି। ଏବଂ ମୁଁ ବି ଏକ ଦଳ ଆଡେ ବିକ୍ରିୟ ହେଇଛି। ତ ଆପଣଙ୍କ ମତାମତ କଣ ଟିକେ ଜଣାଇବେ?
ଆଜ୍ଞା ମୁଁ ମଧ୍ୟ ସ ଘରେ ଥିଲି ଯେହେତୁ କିଣା ବେଳେ ସମୟରେ ଯାଇପାରିନଥିଲି ସେଠିକି। ଆଉ ତାପରେ ଯେହେତୁ ଜାଣିଲି କି ମୁଁ ମୁଁ ମୋ ଭାଇଙ୍କ ଦଳ ଆଡେ ଅଛି ସେଥିି ମତେ ବହୁତ ଖୁସି ଲାଗିଲା ସେ ଦଳଟି ମଧ୍ୟ ଆମେ ଭାବୁଛୁ କି ମ୍ ଏଥରକ ଆମେ ଆ ଜିତିବୁ ଆମ ଯୋଉ ଆମେ ଆପଣଙ୍କ ଟିମଟିକୁ ପରାସ୍ତ କରିବୁ ଆଉ ବି ଆଜ୍ଞା।
କହିବାର ଅର୍ଥ ହେଉଛି ଯେ ତିନୋ ତିନୋଟି ଦଳ ଅ ହୋଇଛି ଏବଂ ତିନି ଜଣ ଲୋକ ଉ ପିଲାମାନଙ୍କୁ ଉ କିଣିଛନ୍ତି? ଯାହା ଦ୍ଵାରା କି ଉଁ ଆମ ଦଳ ଆଡେ ଉଁ ଛଅ ଜଣ ପିଲା କିଣା ଯାଇଛି? ଏବଂ ଆପଣଙ୍କ ଦଳ ଆଡେ ଛଅ ଜଣ ପିଲା କିଣା ଯାଇଛି ଏବଂ ଅନ୍ୟ ଏକ ଦଳ ଆଡେ ଛଅ ଜଣ ପିଲା କିଣାଯାଇଛନ୍ତି। ତ ସେଇ ଇ ତିନୋଟି ଏ ମାଲଙ୍କ ମଧ୍ୟରୁ ଦୁଇଟି ଦୁଇଟି ମାଲିକର ଦଳ ଉଁ ଖଳିବେ ଯେ ଅ ବିଜୟର ଖେଳ ଖେଳିବେ ଯେପରିକି ଯୋଉ ଦଳ
ଆ କୁ ଆଉ
ହେଇ ପାରିବ ଅ ତାଙ୍କୁ ଏକ ଉଁ ପେଟୁ ପେଣ୍ଡୁ ଦିଆଯିବ।
ଆଜ୍ଞା।
କରିବ ସେଇ ଦଳକୁ ଏକ ପେଣ୍ଡୁ ଦିଆଯିବ।
ଆଜ୍ଞା।
ଆଛା ଆପଣଙ୍କ କଣ ଭାବୁଛନ୍ତି ଆପଣ ଏଇ ବର୍ଷ ଆମକୁ ପରାସ୍ ସ୍ତ କରି ଆପଣ ବିଜୟ ହେବେ ନା ଆମେ ଆପଣଙ୍କୁ ପରାସ୍ତ କରି ଆମେ ବିଜୟ ହେବୁ?
ନାଇଁ ଆମେ ଯେହେତୁ ମୁଁ ଯେହେତୁ ମୁଁ ଚାହିଁବି କି ମୋ ଟିମ ମୋ ଦଳଟି ଜି ତୁ ସେଥିପାଇଁ ମୁଁ କହୁଛି ଆପଣଙ୍କୁ ଆମେ ପରାସ୍ତ କରିବୁ ଏବଂ ଆମେ ଏଇ ଏଇ ବର୍ଷର ଆ ପେଣ୍ଡୁଟି ଜିତିବୁ ଏବଂ ଗ୍ରାମ ଦେବତୀଙ୍କ ପାଖରେ ଯେହେତୁ ହଉଛି ମା ଗ୍ରାମ ଦେବତୀ ମଧ୍ୟ ଆମ ଉପରେ ହାତ ରଖିଛନ୍ତି ଆମେ ଜିତିବୁ ଏ ବର୍ଷ।
ଆଛା ବନ୍ଧୁ ସେପରି ସେହିପରି ମୋର କହିବାର ଅର୍ଥ
ହୁଁ।
ତ ସମସ୍ତ ଦଳ ପିଲା କହୁଛନ୍ତି ଆମେ ଜିତିବୁ, ତ ଜିତିବ ତ କିଏ ସେଇଟା ସମୟ କହିବ। ତେଣୁକରି ଖେଳରେ ତ ହାର ଜିତି ଅଛି ବନ୍ଧୁ। ତ ଏବେଠୁ ଯଦି ଏବେଠୁ ଯଦି ଆପ କଣ ଅମ ଏବେଠୁ ଯଦି ଆପଣ। କାର୍ଯ୍ୟ, ଏବେଠୁ ଆପଣ ଯଦି ଜି ଜିତିବାର ଜିଜ୍ଞାସା ରଖିବେ
ଆଜ୍ଞା ଆଜ୍ଞା ମୁଁ ମଧ୍ୟ ସେଆ ଅନୁଭବ କରଛି। କିନ୍ତୁ ଯଦି ମୁଁ ଏବେଠାରୁ ଆହାନମାନ ଯିବି କହିବି ଆମେ ପରାସ୍ତ ହୋଇଯିବୁ ତାହେଲେ ଆମ ଟିମ୍ ଆମ ଦଳଟି ମଧ୍ୟ ସମସ୍ତେ ସେଇ ଭାବି ହେଇକି ଆମେ ହାରିଯିବୁ।
ଆଛା ବନ୍ଧୁ ଆପଣଙ୍କର ତାହେଲେ ବିଶ୍ଵାସ ଶ୍ୱାସ ଆପଣ ଜିତିବେ ବୋଲି ନହେଲେ ଖେଳ ଳର ମଜା ଆସିବ ନାହିଁ। ଯଦି ଆପଣ ପିଇ ଠିକ କହିଲେ ବନ୍ଧୁ ଏବେଠୁ ଆ ଆପଣ ହାର ମାନିଯିବେ ତାହେଲେ ଖେଳର ମଜା କିଛି ରହିବ ନାହିଁ। ତେଣୁକରି ଆପଣଙ୍କର ଅମ ଆପଣଙ୍କର କଥା ଯେମିତି ଲାଗୁଛି ଯେ ଆପଣ ସମସ୍ତ ଟିମ୍ କୁ ସମସ୍ତ ଦଳକୁ ହରାଇ ବିଜୟ ଲାଭ କରିବେ।
ଆଜ୍ଞା ଏ ଏଇ ଯୋଉ ଖେଳ ଟି ଆଜି ପ୍ରଦର୍ଶିତ ହବ ସେଟା କେତେ ଓଭର ବିଶିଷ୍ଟ ହବ?
ବନ୍ଧୁ ମୋର ମାଲିକ ଯିଏ ମତେ ଉଁ କିଣିଛନ୍ତି ତ ସିଏ ମତେ ଏକ ଗଣମାଧ୍ୟମରେ ବାର୍ତ୍ତା ପଠାଇଥିଲେ ଯେ କହିଲେ କି ଉଁ-ଉଁ ପାଞ୍ଚ ଅ ପାଞ୍ଚ ଓଭର ର ଏକ ଉଁହୁଁ ପାଞ୍ଚ ଓଭରର ଏକ ଅଂ ଖେଳ ଖେଳାଯିବ ଅଂ ଏବଂ ଉଁ ଯେତେବେଳେ ବିଜୟର ଖେଳ ଖେଳାଯିବ ସେଇ ଓଭରଟି ଆଠ ଓଭରରେ ଖେଳ ହବ।
ଆଜ୍ଞା ଏବେ ପ୍ରଥମେ ତ ପାଞ୍ଚ ଓଭର ଖେଳାଯିବ ତାପରେ ଯେତେବେଳେ ବିଜୟର ଖେଳଟି ଖେଳା ହେବ ସେ ସେ ଆଠ ଓଭର ଟି ଖେଳ ବିଶିଷ୍ଟ ହେବ।
ଆଚ୍ଛା ବନ୍ଧୁ ସେହିପରି ଭାବରେ ମୋର ମାଲିକ ମୋତେ ଫୋନ୍ କରିଥିଲେ। ଯାହା ଦ୍ବାରା କି ମୁଁ ହଁ ଶୁଣିକି ବହୁତ ଖୁସି ଅନୁଭବ କଲି ଯେ ଏଭଳି ଏକ ମାଲିକ ମଧ୍ୟ କିଣିଥିବାରୁ ମୁଁ ମୋର ଅଂ-ଅଂ ସବୁ ବା ବାଜି ଲଗେଇ ମୁଁ ଜିତିବାକୁ ଚେଷ୍ଟା କରିବି। ଯେପରି ସେ ଖେଳଟିକୁ
ମୁଁ ଯେ ଦଳ ମଧ୍ୟ ଆପଣ ଆମେ ଚାହିଁବୁ କି ଆମେ ସମସ୍ତ ଦଳଠୁ ପରାସ୍ତ କରି ଆମେ ବିଜୟ ଲାଭ କରିବୁ ଏବଂ ମୁଁ ମଧ୍ୟ ଚାହିବ କିି ମୋର ଶତ ପ୍ରତିଶତ ମୁଁ ମୋ ଦଳକୁ ଦିଏ।
ଆଚ୍ଛା ସେଇପରି ଭାବରେ ମୋର କହିବାର କଥା ହଉଛି ଯେ ତ ଆମ ଗ୍ରାମରେ ଯେତିକ ପିଲାମାନେ ଥିଲେ ସମସ୍ତେ ଖୁସି ଅଛନ୍ତି କାରଣ ଏଇ ଖେଳଟି ପ୍ରାୟତଃ ଆମ ଗ୍ରାମରେ ଦୀର୍ଘ ଦିନ ହବ ବା ବର୍ଷ ବର୍ଷ ଧରି ବନ୍ଦ ରହିଥିଲା। ସେଥିପାଇଁ ପିଲାମାନେ ଭାଙ୍ଗି ପଡ଼ିଥିଲେ ଯେ କେବେ ଏଇଭଳି ଖେଳ ଆଉଥରେ ଆମ ଗ୍ରାମରେ ଖେଳାଯିବ। ତ ଆମର ମାଲି କ ମାନଙ୍କୁ ମୁଁ ଧନ୍ୟବାଦ ଦେବି ଯେ ସେ ତାଙ୍କ ଙ୍କର ମୂଲ୍ୟବାନ ସମୟ ଏବଂ ଅର୍ଥ ପ୍ରଦାନ କରିକି ଆମ ଭଳି ପିଲାମାନଙ୍କୁ ତାଙ୍କର ଉ ଦର ଦେଇ ଉପଯୁକ୍ତ ଉତ ଦର ଦେଇ ଆମକୁ ଉ କିଣି ନେଇଛନ୍ତି ତ ଆଜି ଦିନକ ପାଇଁ ଆମେ ଆମ ମାଲିକଙ୍କ ପାଇଁ ଖେଳିବୁ ଏବଂ ଆମେ ଭାବିଛୁ ଆଜି ସନ୍ଧ୍ୟା ଆମ ଆଜି ସନ୍ଧ୍ୟା ବା ଆଜି ଦିନ ଆମକୁ ମାଲିକ ଆମର ମାଲିକ ନାମରେ ଆମେ ରଖିବୁ
ଆଜ୍ଞା ମୁଁ ମଧ୍ୟ ବହୁତୁ ଉତ୍ସାହିତ ଅଛି ଯେହେତୁ ବହୁତ ବର୍ଷ ଧରି ଏ ଖେଳଟି ଚାଲି ଆସୁଥିଲା ଏବଂ ରେ ମଧ୍ୟ କିଛି ବର୍ଷ ପାଇଁ କୌଣସି କାରଣରୁ ବନ୍ଦ ହୋଇଯାଇଥିଲା ଏବଂ ଆଗକୁ ଚାଲି ପାରିନଥିଲା ଯେହେତୁ ଏତେ ବର୍ଷ ପରେ ମଧ୍ୟ ମାଲିକ ଗୁଡିକ ଏ ଏ ଏକଜୁଟ ହେଇକି ବର୍ଷ କରିବାକୁ ଚାହୁଁଛନ୍ତି ସେ ଖେଳଟି ପ୍ରଦର୍ଶନ ପ୍ରଦର୍ଶିତ ହେବ ସେଥିପାଇଁ ମୁଁ ମଧ୍ୟ ବହୁତ ଉତ୍ସାହିତ ଏ ଏବଂ ସମସ୍ତ ଗ୍ରାମର ସମସ୍ତ ପିଲା ମଧ୍ୟ ବହୁତ ଉତ୍ସାହିତ ଅଛନ୍ତି ଆଉ ଆଶା କରୁଛି ଆମେ ଏ ଆପଣଙ୍କୁ ପରା କରି ଏଇ ମ୍ୟାଚଟିକୁ ଜିତିବୁ
ମୁଁ ଭାବୁଛି କି ବନ୍ଧୁ ଆପଣ ଆପଣ କେତେବେଳେ ଖେଳିବାକୁ ଆଜି ଆସିବେ?
ଆଜ୍ଞା କେତେ ସମୟ ଥିବ ମୁଁ ଜାଣିନି ଆପଣ କହୁନାହାନ୍ତି
ସମୟ ସୀମା ମୋର ମାଲିକ ମୋତେ କହୁଥିଲେ କି ଦିବା- ହଁ ଦିବା ତିନି ଘଟିକାରେ ଖେଳା ଯିବ ବୋଲି ତ ବନ୍ଧୁ ମୁଁ ମୋର ଦୁଇ ଚକିଆ ଯାନ ନେଇକି ମୁଁ ଟିକେ ଦୂରକୁ ଆସିଥିଲି ଚଳଚିତ୍ର ଦେଖିବା ପାଇଁ ତ ଫେରୁ ଫେରୁ କେତେ ସମୟ ହବ ମୁଁ ହୁଁ କହିପାରୁନି ସଠିକ ସମୟ କହିପାରୁନି ତଥାପି ମୋ ମାଲିକ ମୋତେ କିଣିଛନ୍ତି ଏବଂ ମୋ ଉପରେ ଭରସା ରଖିଛନ୍ତି କି ତମେ ଦଳକୁ ଜିତେଇବ ବୋଲି ତ ସେଥିପାଇଁ ମୁଁ କିଛି ବି କରି ମୁଁ ଉପଯୁକ୍ତ ସମୟରେ ପହଞ୍ଚିବା ପାଇଁ
ଆଜ୍ଞା ଆଜ୍ଞା ଆପଣ ବନ୍ଧୁ ଘରେ ନାହାନ୍ତି ଏବେ ବାହାରେ ଚଳଚିତ୍ର ଦେଖିବା ପାଇଁ ଯାଇଛନ୍ତି
ଆଚ୍ଛା ବନ୍ଧୁ
ଆଜ୍ଞା ଠିକ ଅଛି ଆପଣ ଯେହେତୁ ଆପଣ ଦଳର ଆପଣଙ୍କ ଉପରେ ବହୁତ ଭରସା ରଖିଛନ୍ତି ଆଉ ଆ ଆପଣଙ୍କୁ ଆପଣ ସେ ମ୍ୟାଚଟି ଜିତେଇବେ ଆଶା କରିଛନ୍ତି ଆପଣ ଯେହେତୁ ଆପଣଙ୍କୁ କିଣିଛନ୍ତି ସେ ମୁଖ୍ୟ ଭାବରେ ଆପଣ ଠିକ ସମୟରେ ଆସି ପହଞ୍ଚିବାଟା ବହୁତ ବୋଲର ଏବଂ ଉଚିତ
ତେଣୁକରି ବନ୍ଧୁ ମୋର ଦଳ ମୋ ଉପରେ ନିର୍ଭର କରିଛନ୍ତି ଯେ ଯେହେତୁ ମୁଁ ଆମ ଦଳର ଏକ ବୟୋଜ୍ୟେଷ୍ଠ ବା ଆ ବୟୋଜ୍ୟେଷ୍ଠ ଖେଳାଳି ତ ସେଥିପାଇଁ ସେ ଆମକୁ ବହୁତ ଆଶା ଭରସା ଦେଖେଇ ଦେଇଛନ୍ତି ଏବଂ ହୁଁ ସେ ଭାବିଛନ୍ତି ଯେ ମୁଁ ତାଙ୍କ ଦଳକୁ କିପରି ହଉ ମୁଁ ତାଙ୍କୁ ଜିତେଇବାକୁ ଚେଷ୍ଟା କରିବି ଆଉ ଏବଂ ମୁଁ ମୁଁ ମୋର ମାଲିକଙ୍କ ମୁହଁରେ ହସ ଫୁଟେଇବାକୁ ଚେଷ୍ଟା କରିବି
ଆଜ୍ଞା ଏଥିରେ ଯୋଉ ଖେଳଟି ହବ ସେଥିରେ କିପରି କ ଟଙ୍କାର ଇଏ ହେଇଛି ନା କିପରି ଅ କିଛି ବଲର କିମିତି ଖାଦ୍ୟର କଣ କିପରି କଣ ପଡିଛି
ବନ୍ଧୁ ଟଙ୍କାର ତ ମୁଁ କହିପାରିବିନି ବନ୍ଧୁ ମୁଁ ଯେତିକି ଖବର ପାଇଛି ଉଁ ଏଇ ଖେଳରେ ଯୋଉ ଦଳ ଲାଭ କରିବ ସେଇ ଦଳକୁ ଉ ଉ ଦଶଟି ପେଣ୍ଡୁ ଦିଆଯିବ
ବେଶ କିନ୍ତୁ ଦ ଶୁଣନ୍ତୁ ଆଉ ଯେହେତୁ କହିଲେ ଆପଣ ଦଶଟି ପେଣ୍ଡୁ ଯଦି ଯୋଉ ମାଲିକ ଗୁଡିକ ଅ ଟଙ୍କା ଦେବେ କିମ୍ବା ଖେଳଟି ପ୍ରଦର୍ଶିତ କରିବେ ତାଙ୍କର କଣ ଲାଭ ହବ ବନ୍ଧୁ?
ବନ୍ଧୁ ସେଇଟା ଖେଳ ସମୟରେ ଜଣା ପଡିବ ତ ବନ୍ଧୁ ମୋର ଚଳଚି ତ୍ର ସରିଲାଣି ବୁ ମୁଁ ଏବେ ଘରକୁ ବାହାରୁଛି ଯିବାକୁ ତ ବନ୍ଧୁ ମୁଁ ରହୁଛି ଏବେ।
ଆଜ୍ଞା ମୁଁ ରଖୁଛି ନମସ୍କାର।
ନମସ୍କାର।